ଅ
ହଁ।
କଣ କରୁଥିଲ?
ଏ ପଡୁଥିଲି।
ପଢୁଥିଲ?
ହଁ।
ହଉ ହଉ। ଡିଷ୍ଟର୍ବ କରିଦେଲି ଆଉ।
ନାଇଁ ନାଇଁ କୁହ। ତମେ କଣ କରୁଛ?
ଏଇଠି ବୁଲୁଚି ଛାତ ଉପରେ।
ଆ ପୁଅ?
ଏଇଟି ଖେଳୁଛି ଛାତରେ। ଚାରିପଟେ ଯାକ ଘିରି ଘେରି ହେଇ ବୁ- ଖେଳୁଛି। ତାଉ ଭଲ ଲାଗୁଛି। ତଳ ଅପେକ୍ଷା ଉପରେ ଖୋଲା ଟା।
ହଁ।
ତମେ କୋଉଠି ପଡୁଛ? ଅଟନମ୍ସରେ ନା ଏଇ ଯୋଉ
ଏନ୍ ଓମେନ୍ସ କଲେଜ ରେ।
ହ ହଁ। ଓମେନ୍ସ କଲେ କଣ୍ ଖାଇଥିଲ?
ଏଇ ଚୁଡ଼ା ଭଜା ଖାଉଥିଲି ଏବେ। ଖାଇକି ପଡୁଥିଲି ବସିକି।
ହଁ ଉଁ। ହୁଁ ମୁଁ ଏଇ ପାସ୍ତା ଖାଇଥିଲି ଟିକେ।
ଓ
ଏ ମନା କରିଥିଲେ ଯେ ଆଣିଥିଲେ କହିଲେ ଖାଇଦିଅ ଆଉ।
ହୁଁ।
ଭାତ ଖାଇଥିଲି। ସେ ଆଣିଥିଲେ ଯେ ଖାଇଦେଲି ଆଉ।
ହଁ।
ଆଉ କୁଆଡ଼େ ବୁଲା ବୁଲ୍-
ଆଉ ଘରେ- ନା ଯାଇନି। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ବଲେ କେହି ନାହାନ୍ତି, ଖାଲି ମୁଁ କୁ ପୁଅ ଅଛୁ ତ ବାପା ବିଲ ଆଡେ ଯାଇଥାନ୍ତି।
ହୁଁ।
ଆଉ ଇଏ ତ ଆସିନାହାନ୍ତି। ଦିଅର ଆସିଥିଲେ ଯେ, ତିନିଟା ବସିକି ଯାଇସନ୍ତି ଦୋକାନ।
ହଁ।
ଆସୁଛନ୍ତି ଦିପହର ଟିକେ ରେଷ୍ଟ କରିକି, ଦି ଘଣ୍ଟେ ଦି ଘଣ୍ଟା ଯାଉଛନ୍ତି।
ହଁ।
ସେ ତକାଳୁ ଯାଉସନ୍ତି ତ। ସାତ୍ ସାଢେ ସାତ ରୁ ଆସିଲା ଏସିକି ଦଶଟା ହେଇଯାଉଛି।
ଏକୁଟିଆ ବୋରିଂ ଲାଗୁଥିବ ଆଉ।
ଆଃ।
ଏକୁଟିଆ ବୋରିଂ ଲାଗୁଥିବ।
ମୁଁ କିଏ? ହଁ ଏଇ ମୋ ନଣନ୍ଦ ଘରକୁ ସାନ ଦାଦା ଶଶୁରଙ୍କ ଝିଅ ପୁଅ-
ହୁଁ। ହୁଁ।
ନହେଲେ ଆଗରୁ ପୁଅ ହେଇ ନଥିଲା ଯୋଉ ବିରକ୍ତିଆ ଲାଗେ। କେତେ କଣ କରିବି।
ପୁଆ ତ ବେଶୀ ହଇ ରାଣ କର ଥିବ ତା ସହିତ ମଜାମସ୍ତି କରୁଥିବ ବସିକି, ଆଉ ଆଉ ବୋରିଂ ଲାଗୁନଥିବ।
ତା ସାଙ୍ଗରେ ଇଏ ହେଇ ହେଇ ପଳଉଛି ଟାଇମ୍।
ହଁ।
ଘରେ କରୁଛନ୍ତିଛନ୍ତି ମତେ
ଆଉ ଘରେ ସମସ୍ତେ ବାହାରେ ବସିଛନ୍ତି ମୁଁ ଏନ ଘରେ ଭିତରେ ପଢୁଥିଲି ବସିକି। ହାଲୋ। ଘରେ ବାହାରେ ବସିଛନ୍ତି।
ହୁଁ ହୁଁ।
ମୁଁ ସେ ପଢୁଥିଲି ବସିକି ଆଉ।
ହୁଁ ହୁଁ। ଆଉ ଏଇ ଓଳି ର ସେ ଆରମ୍ ହେଇ ନି?
ରୋଷେଇ ଇଟିଲି କ ତରକାରୀ କରାହେଇଛି ତ ଅଛି ଆଉ କରିନାହାନ୍ତି। ହଁ ହାଲୋ। ଇଟିଲି କରିବେ, ଆଉଟିକେ ପରେ।
ହୁଁ। ଆଜି କଣ ସ୍ପେଶାଲ ଅଛି ନା କଣ? ଇଟିଲି କରିଛ? ଆଜି ଆଜି
ନାଁ ବା ସ୍ପେଶାଲ୍ ନାହି। ଏମିତି ନର୍ମାଲ୍।
ଏମିତି ଆଉ।
ଖାଇବା କୁ ଇଛା ହେଲା କରିଦେଲେ।
ହଉ ହଉ।
ହୁଁ ବାହାର ଜିନିଷ ଖାଉନାହାନ୍ତି ଘରେ ଆମର ତ।
କଣ?
ବାହାର ଜିନିଷ ଘରେ ବି ସେ ଖାଉନାହାନ୍ତି ତ ଆମେ ସେ ଘରେ ତିଆରି କରିକି ଖାଉଛୁ।
ହୁଁ ବାହାରୁ ଜିନ୍ସ ଦେହ ପାଇଁ ଭଲ ନୁହଁ।
ହଁ ସେଇଆ।
ହଉ। ଆଜି କଲେଜ୍ ଯାାଇନ?
କଲେଜ ପଅରିଦିନ ଏକ୍ଜାମ ଅଛି ତ, ପଢା ପଢି କରୁଛି ଆଉ କଲେଜ ଯିବି କଣ ଯାଇନି, କ୍ଲାସ ହବନି ଯାଇକି କଣ କରିବି?
ହଁ ଅ
ସେଥିପାଇଁ ଘରେ ପଢୁଛି ବସିକି ଆଉ।
ହୁଁ ଉ
ହୁଁ ଉ
ଆଉ ତମେ କୁଆଡେ କୁଆଡେ ବୁଲିଛ କୁହ? ବୁଲିବା ଜାଗା ଗୁଡା।
ଓଲଆ କୋଟକର ପାର୍କ ଯାଇଛି, ବଲାଙ୍ଗୀ ପାର୍କ ଆଉ ଦଶପଲା କୁଆଁରିଆ ଡ୍ୟାମ୍, ମହାବୀରୀ ମନ୍ଦିର।
ହୁଁ ଉ
ତାରା ତାରିଣୀ ମନ୍ଦିର, ପୁରୀ ସବୁ ଜାଗା ବୁଲିକି ଆଇଲଣିିରେ
ଓହୋ ବାହାରେ ବି ଯଦି ଭୁଲି ଯାଇଛ?
ନା ବାହାରେ ଯାଇନି, ଏଇ ଭିତରେ, ବାହାରେ ତେଣୁ ବାବା ଯାଇଛନ୍ତି ଏକୁଟିଆ ଆଉ ଆମେ କେହି ଯାଇନୁ।
ଓ ହ
ହୁଁ, ବାବା ଏବେ ଯାଇଥିଲେ ଆଗ୍ରା, ତାଙ୍କର ମିଟିଂ ଥିଲା ଗୋଟେ ଯେ
ହଁ ଅ
ହୁଁ ଉ
ସମ୍ବଲପୁର ଯାଇଛ ନା ନାଇଁ?
କ ଉପରୁ
ସମ୍ବଲପୁର?
ହଁ ଯାଇଛି। ଯାଇଥିଲି ଦଶମ କ୍ଲାସ ରେ ତ ଯୋଉ ଆମର ଥିଲା ପିକନିକ କଲ, ଟ୍ୟୁସନ ତରଫରୁ ସବୁ ପିକନିକ ଯାଆନ୍ତିନି କି, ଯାଇଥିଲି। ସମ୍ବଲପୁର ରେ ଦାର ବାରିଂ ଦାରିଙ୍ଗବାଡି ଏ ସବୁଆଡେ ବୁଲାବୁଲି କରିକି ଆଇଛି। ସବୁ ଏପଟ ସାଇଡ ସବୁ ଆର
ହୁଁ ହୁଁ। ଆଉ ଘଟ
ହୁଁ। ଘଣ୍ଟ ଘଟକା ତାର ତାରିଣୀ ମନ୍ଦିର, ନାଇଁ ଘଣ୍ଟକା ଯାଇନି ମୁଁ ଯୋଉ ମା ତାରିଣୀ ମନ୍ଦିର। କେନ୍ଦୁଝର। ସେପ ସାଇଡ କୁ ଯାଇନି। ସେ ଏପଟ ସାଇଡ କୁ ଯିବାକୁ ଇଛା ଅଛି ଯେ, ଯିବି କେବେ ଆଉ। ପ୍ଲାନିଂ ହେଇନି ଏପଡ ସାଇଡକୁ।
ହଁ ହଁ ଆମର ବି ଅଛି ମାନସିକ ଯିବୁ ଆଉ।
ପୁଅ ପାଇଁ
ହଁ
ହଁ ଅଁ
ଏ ଟିକେ ବରାଳ ବାଲୁଙ୍କେଶର ଯିବୁ। ତାରିଣୀ ଆଉ ନୟାଗଡ଼ ଦକ୍ଷିଣ କାଳି ଯିବୁ।
ହଁ। ତାରା ତାରିଣୀ ମନ୍ଦିର
ନାଇଁ ନାଇଁ ଦକ୍ଷିଣ କାଳି।
ହଁ ଅଁ
ଦକ୍ଷିଣ କାଳୀକୁ ଆଉ ପୁରୀ।
ଆସ ହୁଁ। ଆସ ବୁଲାବୁଲି କରିକି ଯିବ ଆଉ। ଆଉ ଦେହ ଭଲ ଅଛି ସମସ୍ତିଙ୍କର?
ହଁ ଅଁ ତମର?
ହଁ ଭଲ ଅଛି ସମସ୍ତଙ୍କ ମତେ ଟିକେ ଥଣ୍ଡା ହେଇଯାଇଛି।
ଓହୋ।
ହୁଁଉଁ
ଅଧିକ ଗାଧା ଗାଧି କରି ପକୋଉଛ ନା କଣ?
ଗାଧା ଗାଧି ପାଣି ଚେଞ୍ଜ ର ରଜକ ଟାଇମକୁ ଏପଟ ସେପଟ ହେଇକି କି ପାଣି ଚେଞ୍ଚ ଚାଞ୍ଚ ହେଲା ସେଥିପାଇଁ କି ଥଣ୍ଡା ଧରି ଦେଇଛି ଆଉ।
ହୁଁ। ରଜକୁ କୁଆଡେ ବୁଲା ବୁଲିିକ ଯାଇଥିଲା ନା କଣ?
ରଜକୁ ମାମୁ ଘରକୁ ଯାଇଥିଲି, ଦିଦି ଘରକୁ ଯାଇଥିଲି।
ହୁଁ। ତମ ମାମୁ ଘର କୋଉ ଗାଁ?
ଇଟା ମାଟି ତଳକୁ ତମ ଗାଁ।
ଓହୋ ଆଉ ତମ ଦିଦି ଘର ନିଜ ଦିଦି?
ନିଜେ ଝିଅମାନେ ମୋ ପିସି ଝି ଝିଅ ହବ ପିସି ଭିଉଣୀ ପିଏସ୍ସି ଝିଅ ଭଉଣୀ। ହଁ ନିଜ ପିସି ଝିଅ ଭଉଣୀ ପଣ୍ଡୁସାର।
ଓ ପଣ୍ଡୁସାର।
ଆଦି ଆ ପାଞ୍ଚ ମିଟର ଦୂର। ଭଲ।
ହୁଁ।
ହଁ।
ହୋଉ।
ଯାଇଥିଲି ଅ ଆଉ ଏକ୍ଜାମ ସଇଲେ ଯିବି ଆଉ ଥରେ ଦିଦି ଘରକୁ ଆଉ। ଡାକିଥିଲା ହଁ।
ରୁହ ଆଉ ଟିକେ ମାଇଣ୍ଡ ଫ୍ରେଶ ହେଇଯିବ।
ପୁରୀ ଯିବାର ଅଛି ପୁରୀ ଯିବୁ ଆଉ।
ହୁଁ ରଥଯାତ୍ରାକୁୁ ଯିବ?
ରଥଯାତ୍ରାକୁ ନାଇଁ। ହେ ରଥଯାତ୍ରା ପରେ ଯିବୁ ନହେଲେ ରା ଏଗ୍ଜାମ ସରିଲା ପରେ ଯିବୁ।
ହଁ।
ଦେଖିବ
ଏଗ୍ଜାମ ସରିଗଲେ ଗୋଟେ ମୁଣ୍ଡରୁ ଟେ ଯାଇଥିବ ଖାଲି ବୁଲାବୁଲି କରିକି ଆସିବ।
ମୁଣ୍ଡ ଉପରେ ନା କୁଆଡେ ଯିବାକୁ ଇଛା ହେଉନି। ଏକ୍ଜାମ ଟା ମୁଣ୍ଡ ଉପରେ ଅଛି।
ହୁଁ।
କି ପଢା ପଢି ଚାଲିଛି ଆଉ କୁହା କିଛି କୁହା ଯାଉନି କି କୁହା କରୁନି ପଢୁଛି ବସିକି।
ହୁ ହୁ। ତାରା ବଇନା ଆଉ? ତମ ଘରେ କିଏ କିଏ ଅଛନ୍ତି?
ଘରେ ବାବା ମାମା ମୁଁ ଆଉ ଗୋଟେ ସାନ ଭାଇଟଟେଅଛି ଦି ବର୍ଷ ମୋ ଠୁ ସାନ ହବ। ଆଉ ଜେଜେ ମା ଜେଜେ ବାବା ସମସ୍ତେ ଅଛୁ। ଜେଜ ମା ଜେଜେ ବାପା ହଁ ସେ ଡିପ୍ଲୋମା କରୁଛି ଓଡୋ ଗାଁ ରେ।
ଓହୋ ନୟାଗଡରେ ତ ଅଛି।
ନୟାଗ଼ଡରେ ଡିପ୍ଲୋମା ନାହିଁ ତ?
ହଁ ଡିପ୍ଳମା ନାଇଁ ଓ ହଁ ମୁଁ କମର୍ସ କଥା କହିଦେଲି। ଡିପ୍ଲୋମା ନାଇଁ।
ଡିପ୍ଲୋମା ସେ କରୁଛି ଓଡୋ ଗାଁରେ ପଲିଟିିକ୍ସରେ ଗର୍ମେଣ୍ଟରେ।
ଏ।
ହଷ୍ଟେଲ ରେ ରହିକି କରୁଛି। ଏବେ ଛୁଟି ହେଇଛି ତ ଆଇଛି ଆଉ।
ହଁ। ଆ କଣ ପ୍ଲସ ଟୁ ଫାଷ୍ଟ ଇୟର ନା ସେକେଣ୍ଡ ଇୟର?
ତାର ଏବେ ଡିପ୍ଲୋମାର ସେକେଣ୍ଡ ଇୟର ହବ।
ଓ ହୋ।
ଏକ୍ଜାମ୍ ଦେଇ ଦେଇଛି ଫାଷ୍ଟ ଇୟର। ଏ ସେକେଣ୍ଡ ଇୟର ହବ ତାର ଆଉ। ହବ କଣ, ହେଲାଣି ସେକେଣ୍ଡ ଇୟର-ଅ।
ହଁ। ଏବେ ଛୁଟିରେ ଆସ୍ ସନି ନା କଣ?
ହଁ, ଛୁଟିରେ ଆଇଛି। ଯିବହାରି ସେ ଜୁଲାଇ ସାତ ଆଠ ଆଡ଼କୁ ଯିବ ହାରି।
ହଁ, ହୁ।
ହୁଁ, ମୋର ଏକ୍ଜାମ ସଇଲେ ସେ ଯିବ ଆଉ।
ହୁଁ ଉ। ଆଉ, ତମ ଏକ୍ଜାମ ସଇଲେ, ସମସ୍ତେ ଆଉ ଫ୍ୟାମିଲି କୁଆଡେ ବୁଲିଆକୁ ପଳେଇବ ଆଉ? ତା'ପରେ ତା ପୁଅ ପଳେଇବେ, ଏଇଠୁ ନହେଲେ!
ସେ ଗଲା ପରେ ଘର ପୁରା ଫାଙ୍କା। ଆଉ ଘରେ କେହି ରହୁନାହାଁନ୍ତି। ଜେଜେମା ଜେଜେବା ବି ଯିବେ ହାରି। ଗାଁକୁ, ଆମେ ତିନି ଜଣ ରହିବୁ।
ହୁଁ।
ବାବା, ମାମା, ମୁଁ, ଆମ ଘରେ ଆଉ କେହି ନାହାଁନ୍ତି, ଆମ ତିନି ଜଣଙ୍କ ଛଡା।
ହୁଁ, ତମ ଜେଜେବାପା ଜେଜେମାମା କୁଆଡେ ଯିବେ?
ସେ, ଗାଁ ଘରେ ଗାଁ ରେ ରହୁଛନ୍ତି। ଗାଁ ରେ ଘର ଅଛି ଆମର, ସେଇଠି ରହୁଛନ୍ତି।
ତମ ଆଉ
ଆମର ସେଇ ଇଟାମାଢି ତଳକୁ, ଗୋପାଳୀପଡା ସେପାରୀ ସାଇଡ୍ ଟା।
ଆଁ ତମ ଗାଁ, କଉ ଗାଁ?
ଗୋପଳୀ ପଡ଼ା ଇଟା ମାଟି ତଳକୁ।
ହୁଁ।
ସାଇଟ୍ ରେ ଆମ ଗାଁ ଆମେ ଏଇଠି ନିଜ ଘର କରିକି ରହୁଛୁ। ହଁ, ଜେଜେମା ଜେଜେ ବଡ ବାବା ହର ଅଛନ୍ତି ବି! ହୁଁ। ଏବେ ଦେହ ଭଲ ନାହିଁ ତ, ଆସିଛନ୍ତି!
ଓ ହଁ।
ଉଁ।
ହଉ, ଆଉ କଣ କହିବ?
ନାଁ, ଆଉ କିଛି ରଖିଦୌଚି।
ହଁ, ଯାଉଛି ପଢାପଢି କରିଦିଅ। ଆଉ ରଖିଦଉଛି ଆଉ।
ହୁଁ।